ଆଜ୍ଞା
ହ୍ୟାଲୋ ବାନ୍ଧବୀ ନମସ୍କାର।
ନମସ୍କାର ଭଉଣୀ କଣ କରୁଥିଲେ?
ମୁଁ ବର୍ତ୍ତମାନ ଘରେ ଅଛି ଆଉ।
ଆଛା ଆପଣ ବିବାହିତ ବିବାହିତା ନା ଅବିବାହିତା?
ଅବିବାହିତା। ଆପଣ?
ମୁଁ ବିବାହିତା।
ଆଜ୍ଞା।
ଆପଣ ଏବେ ପଢ଼ୁଛନ୍ତି?
ଆଜ୍ଞା।
କଣ ପଢ଼ୁଛନ୍ତି?
ମୋର ବର୍ତମାନ ଯୁକ୍ତ ତିନି ସ୍ନାତକ କଳା।
ଆଛା ଭଲ କଥା ଆପଣ ହିଷ୍ଟ୍ରି ବିଷୟରେ ଆଜ୍ଞା।
ଆଜ୍ଞା।
ଆଉ ଆପଣ ହିଷ୍ଟ୍ରି ବିଷୟରେ କଣ ଜାଣିଛନ୍ତି କୁହନ୍ତୁ ହଁ?
ହଁ ଇତିହାସ ଏକ ସର୍ବବୃହ ତମ ସର୍ବ ପ୍ରାଚୀନ କହିଲେ ଚଳେ। ଅତୀତ ବିଷୟରେ ଜାଣିବାକୁ ହିଁ ଆମେ ଇତିହାସ କହିବା।
ହଁ।
ଇତିହାସ ପୁରୁଣା ପୁରାତନ ରାଜା ରାଯୁଡା ଅମଳର କଥା। ଏବଂ ମହାତ୍ମା ଗାନ୍ଧୀ ହେଉ କିବା ବୀରା ପୁରୁଷ ଷଙ୍କ ଜୀବନୀ ସଂଗ୍ରାମର ଗାଥା ବିଷୟରେ ସବୁ ସେଠାରେ ଇତିହାସରେ ଦର୍ସା ଯାଇଛି।
ହୁଁ ଆମ ଅତୀତରେ ଯେଉଁ ସବୁ ଘଟଣା ସବୁ ଘଟିଯାଇଛି ସେଟାକୁ ଆମେ ଇତିହାସ କହିବା। କାରଣ ଇତିହାସ କହିବାକୁ ଗଲେ ହଁ। ଆମ ଦେଶ କୋଉ ଭଳିଆ ସ୍ଵାଧୀନ ହେଇଥିଲା ସେଇ ସଂଗ୍ରାମୀ ମାନଙ୍କ ବିଷୟରେ ବହୁତ କିଛି ଜାଣିବା ଆଉ ପୁରା ପୁରାତନ ଯୁଗରେ ରାଜା ମାନେ ଆଉ ସେମାନଙ୍କର ମାନେ କଣ ସ୍ତର ଫାଷ୍ଟ ଆସିଥିଲେ ଦିଲ୍ଲୀର ମାନେ ତୁର୍କିଜ ମାନେ ତାପରେ ଅଁ ମୋଗଲ ମାନେ ତାପରେ ମୁଁ ଏଇ ସବୁ ମାନେ ମାନଙ୍କ ବିଷୟରେ ବି ବହୁତ ଇତିହାସରେ ବି ସେମାନଙ୍କୁ ଲେଖା ହେଇଛି ଆମ ଦେଶ କେମିତି ଏଁ ମାନେ ଧୀରେ ଧୀରେ ମୁସଲିମମାନଙ୍କ ଇଏରେ ଥିଲା।
କବଳରେ ଥିଲା ହୁଁ।
ହଁ ସେଇ ସବୁ ବିଷୟରେ ଲେ ଦେଖାଯାଇଛି ଆଉ ବିଭିନ୍ନ ପ୍ରକାର ରାଜ୍ୟମାନଙ୍କ ବିଷୟରେ କହିବା ଆମର ଉଁ। ମାନେ କଣ ସଂସ୍କୃତି ଏଇ ସବୁ ବିଷୟରେ ବି ଆମର ଇତିହାସରେ ଉଲ୍ଲେଖ ହେଇଛି।
ଆଜ୍ଞା।
ହୁଁ। ଆଉ ଆପଣଙ୍କର କଣ ପରିବାର କିଏ କିଏ ଅଛନ୍ତି ପରିବାରରେ?
ବାପା ମା ଭାଇ ଓ ଭଉଣୀ ଜେଜେମାମା ଜେଜେମା ଜେଜେବାପା ଅଛନ୍ତି।
ଆଜ୍ଞା।
ଆପଣଙ୍କର ଛୁଆ ପିଲା କେତେଜଣ ଅଛନ୍ତି?
ମୋର ଗୋଟେ ପୁଅ ଛଅ ବର୍ଷର ଗୋଟେ ଝିଅ ହଉଛି ଏଗାର ମାସର। ଆଉ ଆପଣଙ୍କ ବାପା କଣ କରନ୍ତି ପୁଅ ଛଅ ବର୍ଷର ସେ ପଢ଼ୁଛି ଏବେ ୟୁ କେଜି ତାର ଏ ବର୍ଷ ହେଲା। ପରୀକ୍ଷା ସରିଥିଲା ୟୁକେଜି ହେଲା ଆଉ।
ଆଜ୍ଞା।
ଆପଣଙ୍କ ଭାଇ ଭଉଣୀ କଣ କରନ୍ତି ଆପଣଙ୍କ ବାପା କଣ କରନ୍ତି?
ବାପା ମୋର କୃଷକ ଅଟନ୍ତି ଭାଇ ଭଉଣୀମାନେ
ହଁ କୁହନ୍ତୁ।
ଭାଇ ଭଉଣୀମାନେ ସେମାନେ ପଢୁଛନ୍ତି।
ହୁଁ।
ସ୍କୁଲରେ ପଢୁଛନ୍ତି।
ଆଜ୍ଞା ଆପଣ ଆଉ କଣ ରାଜା ରାଜୁତି ତମର ସମର ସମୟର ମନ୍ଦିରମାନ ସବୁ ତ ଥିବ ଆପଣଙ୍କ ଆଡେ ସେ ସବୁ
ହଁ ହଁ ହଁ। ହଁ ଅଛି କପିଳାସ ଆମ ପାଖରେ ଅଛି ଆଉ ଅଛି ଜୋରନ୍ଦା ମନ୍ଦିର ଅଛି। ହଁ ବହୁତ ଭଲ ଭଲ ଜାଗା ଆମର ଅଛି ଏଠି ରାଜା ବି ପୂର୍ବରୁ ଯୋଉ ଘର ଦ୍ୱାର ସବୁ କରିଥିଲେ ସେଗୁଡା ସବୁ ଧୀରେ ଧୀରେ ଲୋପ ପାଇଗଲାଣି। ତାର ରକ୍ଷଣା ବେକ୍ଷଣ ଅଭାବରୁ ସବୁ ନଷ୍ଟ ହେଇ ସାରିଲାଣି ଆଉ କିଛିଟା ଅଛି। ଛି ଆଉ ଆମର ଏଠି ରାଜା ଗୋଟେ ଜାଗାରେ ଘର କରିଥିଲେ। ଏ ବହୁତ ହାତୀ ଆଉ ଘୋଡା ସେ ଘରେ ବଡ ବଡ ପଥର ସବୁ ନେଇ ଗୋଟେ ଜାଗା ପାହାଡ ଉପରେ ପୁରା ସେଟା ଅଛି ଢେଙ୍କାନାଳ ଜିଲ୍ଲାରେ। ସେ ଘରେ ଏବେ ବି ଅଛି ତାର କିନ୍ତୁ କିଛି ଭଗ୍ନାଂଶ ଅଛି ସେଟା ବହୁତ କଷ୍ଟରେ କିନ୍ତୁ ଉ ନେଇଥିଲେ ରାଜା ସେଠି କରିଥିଲେ ହାତୀ ଘୋଡା ବହୁତ କିଛି ମରିଛନ୍ତି ସେମାନେ ଏତେ କଷ୍ଟରେ କଷ୍ଟରେ ସେ ଘରଟା ହେଇଥିଲା କିନ୍ତୁ ସେଟା କେ ରକ୍ଷଣା ବକ୍ଷଣା ଅଭାବରେ ସେଟା ଧୀରେ ଧୀରେ ନଷ୍ଟ ହେଇଗଲାଣି। ଆମେ ବି ଯେତେବେଳେ ଯାଉ ସେଠି ଦେଖା ଦର୍ଶନ ହଁ ଦର୍ଶନ କରିବାକୁ ଯାଉ। ନେଇଯା
ବି ବିଭିନ୍ନ ଆଜ୍ଞା ବିଭିନ୍ନ ରାଜ ରାଜୁ ତି ସମୟର ସେ ମନ୍ଦିରମାନେତ ବର୍ତ୍ତମାନ ସେ ସବୁ ଭାଙ୍ଗି ଗଲାଣି ଭଗନା
କହିଲେକି ବହୁତ୍ ଲୋକ ଜାଣନ୍ତି କପିଳାସ।
ଆଜ୍ଞା କପିଳାସତ ଶିବଙ୍କ ମନ୍ଦିର ହଁ ଢେଙ୍କାନାଳ ଢେଙ୍କାନାଳ ପ୍ରସିଦ୍ଧ ମନ୍ଦି ଯରି ନାମ କପିଳାସ ସେଟାକୁ କିଏ ନଜାଣେ। ସମସ୍ତେ ଜାଣନ୍ତି ହଁ ସେ ପ୍ରସିଦ୍ଧ ମନ୍ଦିର ଅଟେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭର ପୁରୁ ଅଟେ ଭୋଉ ସୁନ୍ଦର ମନୋରମା ଦୃଶ୍ୟ
ହୁଁ ହୁଁ ଜାଣିଛନ୍ତି ତାହେଲେ ଆଉ ଆପଣଙ୍କ ଘର ପାଖରେ କଣ ସବୁ ଦର୍ଶନୀୟ ସ୍ଥାନ ଅଛି ଯୋଉଟାକି ବହୁତ୍ ଫେମସ୍?
ବହୁତ୍ ଶିବ ମନ୍ଦିର ଅଛି। ତାରିଣୀ ମନ୍ଦିର ଅଛି ଆମ ଗ୍ରାମ ଦେବନ୍ତୀ ମନ୍ଦିର ଅଛି ସେଠାରେ ବିଭିନ୍ନ ପ୍ରକାର ଆୟୋଜନ ହୁଏ। ଏବଂ ଯଜ୍ଞ କାର୍ଯ୍ୟବି ବଢ଼ିଆ ସୁନ୍ଦର ଭାବରେ ଆୟୋଜିତ ହୋଇଥାଏ। ଏବଂ ମେଳା ମେଳାବି ହୋଇଥାଏ।। ଆମେବି ଗାଁ ଗ୍ରାମବାସୀ ମାନେ କଳସ ଯାତ୍ରାରେ ଅଂଶ ଗ୍ରହଣ କରିଥାଉ ପୋଖରୀରୁ ଯାଇଙ୍କି ସେଠାରେ ପୂଜା ପାଠ ହେଇ ପାଣି ଉଠାଉ ପାଣି ଉଠେଇକି କଳସ ଯାତ୍ରାରେ ଭାଗ ନେଉ। ଭାଗ ନେଇ ସାରିକି ମନ୍ଦିରର ଚାରି ପଟେ ପରିକ୍ରମା କରୁ ପରିକ୍ରମା କରିସାରିକି ସେ କଳସଟିକୁ ହେଠି ଥୋଇଥାଉ। ଥୋଇଲା ଫଳରେ ଉଁ ତିନି ଦିନ ଧରିକି ପାଳି ପାଳନ ହୋଇଥାଏ ଆମେ ଉଁ ସବ ପ୍ରତ୍ୟେକ ଦିନି ସକାଳେ ଏବଂ ରାତିରେ ସେଠାରେ ଭୋଜନ ହୋଇଥାଏ ପ୍ରସାଦ ସେବନ
ହୁଁ ହୁଁ।
ଭୋଉତ୍ ସୁସ୍ୱାଦୁ ଭୋଜନ ହୋଇଥାଏ ମାଙ୍କ ପାଖରେ। ଯାହା ଫଳରେକି ଆମ ଗ୍ରାମବାସୀ ମାନେ ବହୁତ୍ ଉପକୃତ ହୋଇଥାଉ ସମ ସ୍ତଙ୍କ ମନ ଉତ୍ଫୁଲ୍ଲିତ ହୋଇଥାଏ। ବହୁତ୍ ଖୁସିରେ ଖୁସିରେ ସମୟ ଗଡ଼ିଯାଏ ଏବି ବିତି ଯାଏ ବହୁତ୍ ସୁନ୍ଦର ଭାବରେ।
ଆପଣ ଏତେ କଳାକୁ କଣ ପାଇଁ ମାନେ ଇଚ୍ଛା କଲେ ପଢ଼ିବା ପାଇଁ?
ନା କଳା ସଂସ୍କୃତି ତୁ କଳା ସଂସ୍କୃତି ଆମ ଓଡ଼ିଶାର ଏକ ପାରମ୍ପରିକ ପରମ୍ପରାକୁୁ ନେଇ ଗଠିତ କଳା ସଂସ୍କୃତି। ଆମେ କଳାକୁହିଁ ଆପଣେଇବା କାରଣ ଆମେ ଓଡ଼ିଆ ଭାରି ବଢ଼ିଆ ଆମେ ଓଡ଼ିଆ କଳା କୁ ଡେଇଁକି ଆମେ ଏଁ ଆମେ ଭବିଷ୍ୟତ ଗଠନ କରିବାକୁ ଚେଷ୍ଟା କରିବା କଳାହିଁ ଆମର ଭବିଷ୍ୟତ ଗ ଗଠନ କରିବାରେ ସାହାଯ୍ୟ କରେ।
ନିହାତି ଏବେତ କଳା ଧୀରେ ଧୀରେ ସବୁ ଲୋପ୍ ପାଇଗଲାଣି ନା। କେହି ଟିକେ କଳାକୁ ମାନେ ଟିକେ ଫୋକସ୍ କରୁନାହାନ୍ତି।
ନିଶ୍ଚିନ୍ତ କଳାକୁ ଆମେ ନିଜର ବୋଲି ଆପଣେଇକି ଅନ୍ୟ ମାନଙ୍କୁ ପ୍ରଚାର ପ୍ରସାର ମାଧ୍ୟମରେ ଜଣାଇଦବା କି କଳା ହେଉଛି ଆମର ଭୂଷଣ ଅଟେ ଆମ ଓଡ଼ିଶାର ଗୌରବ ଅଟେ। କଳାକୁ ନେଇକି ଆମେ ଆଗକୁ ବଢ଼ିବାର ଅଛି।
ଆପଣ ରୋଷେଇ କଣ ଜାଣନ୍ତି କୁହନ୍ତୁ?
ଆଁ ରୋଷେଇ ତ ମୁଁ ନାନା ଜଳିଖିଆ ମାନ ହେଉ। କିମ୍ବା ରୋଷେଇରେ ଭଜା ଭଜି
ଉଁ ହୁଁ ଆପଣଙ୍କ ଘରେ ରୋଷେଇ ଆପଣ କରନ୍ତି ନା ଘରେ କିଏ କରନ୍ତି?
ଅଳ୍ପ ଅଳ୍ପ କରିଥାଏ ସବୁଥିରେ ମୋର ଜ୍ଞାନ ଥାଏ। କିନ୍ତୁ ସବୁଥିରେ ଅଳ୍ପ ଅଳ୍ପ ଜ୍ଞାନ ରହିଛି।
ଆଜ୍ଞା ଆପଣ ଘରେ ରହିକି ପଢ଼ୁଛନ୍ତି କଲେଜ୍‌ ଯାଉଛନ୍ତି ନା କୋଉଠି ବାହାରେ ରୁହନ୍ତି?
ନା ମୁଁ ଘରେ ରହିକି ହିଁ ମୋ ମହାବିଦ୍ୟାଳୟକୁ ଗମନ କରିଥାଏ।
ହୁଁ ହୁଁ। ମୁଁ ବି ଘରେ ରହିକି ଘରର ସବୁ କାମ ରୋଷେଇ ଘରର ସଫାସତୁରା ପରିବେଶ କୁ ଗା ଆଖପାଖ ପରିବେଶ ବି ସଫାସୁତୁରା କରିବାରେ ମାନେ ମୋର ଅଛି ଅବଦାନ।
ଆଜ୍ଞା ଆପଣ ଏକ ସୁ
ଗଛ ଲଗେଇ ପାଇଁ ବହୁତ ଭଲ। ମତେ ଗଛ ଲଗେଇବାକୁ ବହୁତ ଭଲ ଲାଗେ ବିଭିନ୍ନ ପ୍ରକାର ଫୁଲ ଗଛ ହୋଉ ପରିବା ଗଛ ହୋଉ। ମୋତେ ଗଛଙ୍କ ମାନେ ସେ ସବୁ ପରିବେଶ ଟା ମତେ ବହୁତ ଭଲ ଲାଗେ। ସେଥିପାଇଁ ମୋ ଛୋଟବେଳୁ ଗଛ ପ୍ରତି ବହୁତ ସିଏ ମାନେ ଆଗ୍ରହ ଅଛି।
ଆଜ୍ଞା ଆପଣଙ୍କ ବାରିରେ କେଉଁ ସବୁ ଗଛ ମାନ ଲଗେଇଛ?
ହୁଁ। ଆମେ ତ ଯେତେବେଳେ ମୁଁ ଆସଥିଲି ଏଠିକି ବାହା ହେଇକି ମାନେ ଫାଷ୍ଟ କିଛି ବି ଏଠି ଗଛ ନ ଥିଲା ନୂଆ ଜାଗା ମାଟି ପଡିକି ପୁରା ପ୍ଲେନ ହେଇଯାଇଥିଲା। ମୁଁ ଫାଷ୍ଟ ଆଗ ଫୁଲ ଗଛ ମାନେ ଆରମ୍ଭରୁ ଫୁଲ ଗଛ ହିଁ ଲଗେଇଥିଲି। ଧୀରେ ଧୀରେ ଆମ୍ବ ଗଛ ଲଗେଇଲି ତାପରେ ଅମୃତଭଣ୍ଡା ଗଛ କଦଳୀ ଗଛ। ଆଉ ଏବେ ବିଭିନ୍ନ ଲିଚି ଗଛ ଆଣିକି ଲଗେଇଛି ସେପ୍ଟା ଗଛ ଲଗେଇଛି। ଆଉ ବହୁତ ବଡ ଜାଗା ଟା ନା ସେଠି ସେଥିପାଇଁ ବହୁତ ସାରା ଯୋଉ ସଜନା ସଜନା ତ ଜାଣିଥିବେ ଆମ ଦେହ ପାଇଁ ଏତେ ଉପକାର ଆଉ ତ ସେ ଡେଲି ଡେଲି ଆମେ ସା ଶ ଶାଗ ପାଇଁ ମୁଁ ମତେ ବହୁତ ଶାଗ ବହୁତ ଭଲ ଲାଗେ ସେଥିପାଇଁ ଶାଗ ହିଁ ମୁଁ ଫାଷ୍ଟ ଷ୍ଟାର୍ଟିଂ ମାନେ ଲଗେଇଥିଲି। ଆଉ ଏବେ ସେ ଗଛ ବହୁତ ବଡ ହେଇକି ଆମକୁ ବହୁତ ସାରା ଶାଗ ଆଉ ଛୁଇଁ ବି ଦଉଛି। ଆଉ ଆମ୍ବ ବି ଏ ବର୍ଷ ବହୁତ ସାରା ହେଇଥିଲା। ଆଉ ଖାଇକି ବି ଲୋକମାନଙ୍କୁ ଆମେ ବାଣ୍ଟିଥିଲୁ ଏପର୍ଯ୍ୟନ୍ତ ବି ଆମେ ଥିଲା ଏବେ ଯୋଉ ସରି ହେଲାଣି ଆଉ ଗଛ ହିଁ ଆମର ସତରେ ବନ୍ଧୁ ଆମେ ଆମେ ମୁଁ ଲଗେଇ ଖାଲି ବାଡିରେ ଯୋଉ ଲଙ୍କା। ବାଇଗଣ ଆମର ତିନି ମାସ ବି ପରିବା ସେଥିରୁ ଆମେ ଖାଇଥିଲୁ। ବି ଲଗେଇଥିଲି।
ନିଶ୍ଚିତ। ବହୁତ ସୁନ୍ଦର
ତିନି ମାସେ ଆମେ ସେଇଠୁ ଅଗାନିକି ମାନେ ଭେଜିଟେବଲସ ଖାଇଥିଲୁ। ହଉ ଯାହା ହଉ ଟିକେ ଖର୍ଚ୍ଚରୁ ବି ବଞ୍ଚି ଯାଇଥିଲୁ। ହଁ, ଆମର ଗାଈ ବି ଅଛି। ମୁଁ ସେ ଗାଈର ଖତ ବି ଆଣିକି ଗଛରେ ଦେଇକି ବହୁତ ମାନେ ହେଇଥିଲା ଆମେ କୌଣସି ସାର ଔଷଧ ବି ସେଥିରେ ପ୍ରୟୋଗ କରିନୁ। ଆଉ ମତେ ସେଇଗୁଡା ସବୁ ଚାଷ ପାଇଁ ବହୁତ ଭଲ ଲାଗେ। ଆଉ ଧଣିଆ ବି ତିନି ଚାରିିକିଆର ଲଗେଇଥିଲି, ମକା ବି ଲଗେଇଥିଲି। ଆଉ ପାଳଙ୍ଗ ଶାଗ ବି ଲଗେଇଥିଲି। ଏଇ ଖରା ଦିନେ ଆମେ ଦୋସାରା ଭେଣ୍ଡି ଭେଣ୍ଡି ତ ବହୁତ ସାରା ଖାଇଛୁ। ଆଉ ମତେ ପରିବା ହିଁ ଚାଷ କରିବା ଆଉ ବହୁତ ଭଲ ଲାଗେ। ଏଇଟା ମୋର ମାନେ ଛୋଟ ବେଳୁ ଗୋଟେ ଗଛ ମାନଙ୍କ ପ୍ରତି ଗୋଟେ ବହୁତ ଆଗ୍ରହ ଆଉ।
ଆଜ୍ଞା ଦେଶୀ ର ଦେଶୀ ଜିନିଷ ଖାଇବାର ଶରୀରରେ ବହୁତ ମାନେ ଶକ୍ତି ଯୋଗାଏ। ଏବଂ ବିଭିନ୍ନ ରୋଗରୁ ବଞ୍ଚିତ ହୋଇଥାନ୍ତି ମଣିଷମାନେ।
ହଁ, ଏବେ ତ ସବୁ ସାର ଔଷଧ ପ୍ରୟୋଗ କରାଯାଉଛି। ସେଗୁଡା ଖାଇଲେ ମାନେ ଦେହରେ
ଯାହା ଫଳରେ ରୋଗ ହୁଁ ରୋଗ ହେଉଛି। ରୋଗ ଶ କ୍ତ ହେଇକି ସବୁ ଚିକିତ୍ସାଧୀନ ରହୁଛନ୍ତି। ଯାହାଫଳରେ କି ବୃଦ୍ଧା-ବୃଦ୍ଧା ମାନେ ମୃତ୍ୟୁବରଣ ମଧ୍ୟ କରୁଚନ୍ତି।
ହୁଁ, କମ୍ ଏ କମ୍ ବୟସ ର ଲୋକ ବି ବହୁତ ସାରା ରୋ
ରୋଗରେ ପୀଡିତ ଅଛନ୍ତି। ଯାହା ଫଳରେ ବହୁତ ଲୋ କମାନେ ହଁ ଅସୁବିଧାର ସମ୍ମୁଖୀନ ହଉଛନ୍ତି।
ହଉ ଭଉଣୀ ଆପଣ ତ ବହୁତ୍ କିଛି ଜାଣିଛନ୍ତି, ପାଠ ବି ଏବେ ତ ପାଠ ଆପଣଙ୍କର ଚାଲି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ ନମସ୍କାର୍।
ନମସ୍କାର୍।